ହାଲୋ ହଁ କଣ କହିବି ଆଜ୍ଞା ଆପଣ କଣ କରୁଛନ୍ତି?
କିଛି ନାହିଁ ଆଜ୍ଞା ଗୀତ ଶୁଣୁଛି।
ଓହୋ କୋଉ ଗୀତ ଶୁଣୁଚନ୍ତି ଆପଣ?
ଆମର ଗୋଟେ ପୁରୁଣା ଗୀତ ଆପଣ ଶୁଣି ନଥିବେ ମିଲ ନା ତୁମ ତୋ ଦିଲ୍ ଘବରାଏ।
ଆପଣ ନାଇଁ ଥାଉ ଆପଣ ହିନ୍ଦୀ କୁହନ୍ତୁନି ଆପଣ ବହୁତ କୁ।
ନାଇଁ ଆଜ୍ଞା ଆପଣ ପଚାରି ନାଇ ନା କୋଉ ଗୀତ ଶୁଣିଛି?
ଆପଣ କହିଦେଇଥାନ୍ତେ ହିନ୍ଦୀ। ହିନ୍ଦୀ ଗୀତ ବୋଲି ଆପଣ ତ ବେଶୀ ଗୋଟେ।
ଠିକ ଅଛି ମୁଁ ହିନ୍ଦୀ ଗୀତ ବି ଶୁଣିଛି।
ହଁ
ଓଡ଼ିଆ ଗୀତ ବି ଶୁଣୁଥିଲି ବଟ୍ ଏବେ ସୁଇଚ୍ ହେଲି ହିନ୍ଦୀ କି ଆଉ।
ଆଜ୍ଞା ଆପଣ- ଟିକେ ଅଧିକ ହିନ୍ଦୀ ଗୀତ ଶୁଣି ଦଉଛନ୍ତି ଆଉ।
କଣ କରିବା ହିନ୍ଦୀ ଗୀତ ବି ଓଡ଼ିଆ ଗୀତ ଯେତେ ଇମୋସନ୍ ହିନ୍ଦୀର ବି ସେତେ ଆଉ ଏଇଟା ମୋର ବହୁତ- ରାଇଟ ସେଇ ଗୀତଟା ଗୋଟେ ଟାଇମ୍ ର ମାନେ ଲୋକ ଡାଉନ୍ ଟାଇମ୍ ରେ ବହୁତ ଶୁଣିଛି ଏଇ ଗୀତଟା ମାନେ ସେଇ ଟାଇମ ରେ ରିଲିଜ୍ ହେଲା ବହୁତ୍ ଅଣ୍ଡର -
ଗୋଟେ ଭଲ ଫେମସ୍ ସିଙ୍ଗରର ବଟ୍ ବହୁତ ଲୋକ ଜାଣିନାହାନ୍ତି।
ବହୁତ ମାନେ ରହି ଯାଇଥିବା କଥା କହୁନାହାନ୍ତି।
ରହି ଯାଇ-
ହଁ ରହି ଯାଇଥିବା।
ଆଛା ଟ୍ରାସଲେସନ୍। ଟ୍ରାନ୍ସଲେସନ୍ ବୁକ୍ କେବେ କରିଛନ୍ତି ଆଇମିନ୍। କେବେ ମାନେ ପ୍ରାକ୍ଟିସ୍ କରିଛନ୍ତି।
ଆ ଆଜ୍ଞା।
ଟ୍ରାନ୍ସଲେସନ୍ ବୁକ୍ ଟା ବାଧ୍ୟବା ବହି
ଆଜ୍ଞା ଆଜ୍ଞା ଅନୁବାଦ କରିଛି।
ହୁଁ କେମିତି କହିଲେ?
ଆପଣ ଟିକେ ଏଗୁଡା ଏଇଠି ନ ପଚାରିକି ଆପଣ ଟିକେ ଅଲଗା କିଛି କୁହନ୍ତୁ ତ ଭଲ ହବ।
ଆପଣ ଗୋଟେ କଣ କୁହନ୍ତୁ ଟପିକ ଯୋଉଥିରେ ଆମେ କଣ୍ଟିନ୍ୟୁ କରି କରିବା ଆପଣ କୁହନ୍ତୁ ଆପଣଙ୍କ ଦି ଆଜି କ ଆପଣଙ୍କର ଆଜି କଲେଜରେ କେମିତି ଗଲା।
ଅ ମୋ କଲେଜ
ଆର୍ସ୍ ବ୍ଲ ଆର୍ ଆର୍ ବ୍ଲ ପାଖରେ ବସିକି ଆପଣ କଣ ସବୁ କଥାବାର୍ତ୍ତା ହେଲେ କୁହନ୍ତୁ।
ହ। ଆଟ ବ୍ଲ ନା ଆପଣ ଟିକେ ଶୁଣନ୍ତୁ ଆପଣ ମୋ କଥା ଶୁଣନ୍ତୁ ଆପଣ ପାାର୍ଟି ବନ୍ଦ କରିକି ରୁହନ୍ତୁ। ମୁହିଁ କଥା କହୁଛି, ଆପଣ ପାଟି ଖୋଲିଲେ ହିଁ ଇଂରାଜୀ ଶବ୍ଦର ପ୍ରୟୋଗ କରୁଛନ୍ତି ତ ମୁଁ କହିଲି ଭଲ ହବ।
ଆଚ୍ଛା।
ହଁ ତ ମୁଁ କହୁଥିଲି କି ଆପଣ କୁହନ୍ତୁ ଆପଣ ଆଜି କଣ ଖାଇଛନ୍ତି।
ମୁଁ ଆଜି ସକାଳେ ଉଠିଲି ପାଞ୍ଚଟା ପରଟା ଚାହା ଖାଇକି ଗଲି କଲେଜ୍। କଲେଜ୍ରେ ଯାଇକି ପରଟା ବି ଖାଇଲି, ପରଟା ଆମ ଜଣେ ମହିଳା ମିତ୍ର ଅଛନ୍ତି ସେମାନେ। ସୋୟାବିନ୍ର ତରକାରୀ ନେଇକି ଆସିଥିଲେ ତ ତାକୁ ଖାଇଲି ତାପରେ ଘରେ ଆସିଲି ପୁରୀ ଖାଇକି ଟିକେ ଶୋଇ ପଡ଼ୁ ଥିଲି ଦେନ୍ ମଶାମାନେ ଟିକେ ହଇରାଣ କରିବା ଯୋଗୁଁ ମୁଁ ଉଠି ପଡ଼ିଲି। ଉଠିକି ତାପରେ ଟିକେ ଗୀତ ଶୁଣିଲି। ଦେନ୍ ସଉଦା ଆଣିବା ପାଇଁ ଗଲି ଆଉ କିଛି ଖାଇନାହିଁ ଯ ଭିତରେ। ଭୋକ ଲାଗୁଛି ବଟ୍
କିଛି ହେଇନି ଘରେ ତ କଣ ଖାଇବି ଆମେ ଏେ ଆଉ ମତେ ଲାଗୁଛିଜି ହେଇ ନପାରେିବି।
ହଉ ଆଚ୍ଛା ଆଚ୍ଛା ଆଜି ହେଇପାରିବନି କାହିଁକି
ଟିକେ ମୋର। ପିତାଶ୍ରୀ ମାତାଶ୍ରୀଙ୍କର ଟିକେ ଅନୁମାନ ହେଇଛି ଯେହେତୁ ତ ମାତାଶ୍ରୀ ଟିକେ ହରତାଳରେ ବସିଛନ୍ତି କି ଆଜି ମୁଁ ରୋଷେଇ କରିବେନି ତ ଯଦି କ ରୋଷେଇ ହେବ ମୁଁ ମୋ ବାପା କରିବେ ଆଉ ବାପା କରିନେ ଯାହା କରି ଶି ଖାଇବାକୁ ପଡ଼ିବ।
କାହିଁକି ଭଲ ଖାଇବା କରନ୍ତିନି କି ଆପଣଙ୍କ ପିତାଶ୍ରୀ।
ମାନେ ବହୁତ ବଢ଼ିଆ ଖାଦ୍ୟ କରନ୍ତି କିନ୍ତୁ କଥା ଏଇଟା ଯେ ସେ ତାଙ୍କର ନିଜର ସ୍ଵୟଂ ଗୋଟେ ତରକାରୀ କରନ୍ତି ଯାହାର କିଛି ଅସ୍ତିତ୍ଵ ନଥାଏ ଯେମିତି କଦଳୀ ତରକାରୀ।
ଓହୋ ହଁ ତ ସେ ହଁ ହଁ
କଲରାର ତରକାରୀ।
ଆଚ୍ଛା ଆଚ୍ଛା।
ଯେମିତି ସବୁ ଭିନ୍ନ ଭିନ୍ନ ପ୍ରକାର କରନ୍ତି।
କିନ୍ତୁ ଭଲ ରୋଷେଇ କର ଯଦି ଆଜି ମୁଁ ବାପାଙ୍କୁ ଟିକେ କିବି କି ବାପା ଖାଜି ଶାଗ ମୁଗ ଟିକେ କହିଦିଅନ୍ତୁ ଭଲ ଲାଗିବ। କାଇଁ ନା ଆହୁରି ବଢ଼ିଆ ହୁଅନିତା ଯଦି ସିଏ ମୋତେ ଆଜ୍ଞା କୁହନ୍ତୁ ଆଜ୍ଞା।
କାର୍ଯ୍ୟ ପାଇଁ ମୋର ଗୋଟେ ଆପଣଙ୍କ ପାଖରେ କାମ ଥିଲା ସେଥିପାଇଁ ଫୋନ କରିଥିଲି ହେଲା।
ଆଜ୍ଞା।
ଆଉ କିଛି ଜଣଙ୍କୁ ବି କହିଥିଲି କିନ୍ତୁ ସେମାନେ ମତେ କହିଲେ କି ବ୍ୟସ୍ତ ଅଛନ୍ତି ଏବେ ସେମାନେ। ମାନେ ମତେ କହୁଛନ୍ତି ମାନେ କହୁଛନ୍ତି କି ମୁଁ ଏବେ ଫ୍ରି ଅଛି। ଆଁ ଏବେ ତମେ ଫ୍ରି ହେଲେ କଣ ହବ ମୋ କାମ ତ ଆଉ ଜଣେ କରିଦଉଛନ୍ତି ତ ମୁଁ କାହିଁକି ଏବେ ତମକୁ ପଚାରିବି ସେ ଆଉ କହୁଥିଲି ଆପଣ କଣ
ଏଇଟା ତ ଭଲ କଥା ଆପଣ ଆପଣ ଯେତେବେେ କହିଥିଲେ ସେ ତାହେଲେ ମୁଁ ଭୋଜନ ଗ୍ରହଣ କରୁଥିଲି ମାନେ ଭୋଜନ ଗ୍ରହଣ କରିବାକୁ ଯାଉଥିଲି। ଫି ଭୋଜନ ଗ୍ରହଣ କରିସାରିଲା ପରେ ମୋର ଆଉ ଜଣେ ମହଳା ମିତ୍ର ଫୋନ କରିକି କହିଲେ କାଳିଆ ମୁଁ କଲ୍ କରିପାରିବି? ଠିକ ଅଛି କରିଦିଅ। ତାପର ଦ ରାଗି କି ସେଟା ସେ ଟପିକ୍ ଚେଞ୍ଜ ମାନେ କଥା ଚେଞ୍ଜ କରିବା।
ଆଜ୍ଞା କଥା ଟା ଚେଞ୍ଜ ମାନେ ବଦଳେଇ ଦବା ଆମେ କଥା ଟା
ଆଚ୍ଛା ଆପଣଙ୍କର ଆଜି କଲେଜରେ ଆ ଆପଣ ଫାଷ୍ଟ କ୍ଲାସ୍ ଫାଷ୍ଟ ବିଷୟ ଥିଲା ଆନାଲଗ କମ୍ୟୁନିକେସନ୍ କଣ ପାଠ ପଢ଼ିଇଲେ ସାର୍?
ସାର କଣ ପଢେଇଲି ମୁଁ ଜାଣି ନାହିଁ, ସାର କଣ ଗୋଟେ ପଢେଇଦେଲେ, ମୁଁ କଣ ଗୋଟେ ପଢ଼ିଦେଲି
ନାଇଁ କି ସାର୍ ପଢ଼େଇଲେ ସେଟା ମ୍ୟାଟର କର ମାନେ ଇଏ କରେନି? ଉଚ୍ଚା ବସିିଆ ପିଲାମାନଙ୍କ ଭିତରେ ନୁହନ୍ତି।
ହଁ ଆମେ ପଛରେ ବସିକି କଣ କରୁଥିଲୁ ଆମେ ତ ଆଜି ଆଗରେ ବସିଥିଲୁ ଆମେ ଆଜି ମଝିରେ ବସିଥିଲୁ
ତ ଆଗରେ ବସିିକି କଣ କରୁଥିଲେ?
ଆଜି ଆଜି ଆମକୁ ଆମ ମୋ ମୋ ସହିତ ମୋର ଗୋଟେ ମାନେ ସବୁଦିନର ମହିଳା ମିତ୍ର ବସିଥିଲେ, ସିଏ ତ ବସନ୍ତି ସବୁବେଳେ ମୋ ସହିତ ଆଉ ଆଉ ଦୁଇ ଜଣ ମୋ ସହିତ ବସନ୍ତି କିନ୍ତୁ ସେମାନେ ଆଜି ପଛରେ ବସିଥିଲେ।
ହୁଁ
ତ ଆଉ ତାପରେ ଆଉ ଆମ ସହିତ ଆଉ ଗୋଟେ ମହିଳା ମିତ୍ର ଯାହା ସହିତ ଆମେ କେତେ ବି ମିଶୁନା କିନ୍ତୁ ମିଶୁ ସିଏ ବସିଥିଲେ।
ହୁଁ ଆଜି ଆମ କ୍ଲାସ ର ସବୁଠୁ ଭଲ ପାଠ ପଢୁଥିବା ମହିଳା ଜଣକ ପଛରେ ବସିଥିଲେ ତା କାରଣ ଟା କଣ? ଚଷମା ପିନ୍ଧିକି ଡେଙ୍ଗା ହେଇକି ସେ ତାଙ୍କୁ ସମସ୍ତେ ମାଉସୀ ମାଉସୀ କୁହନ୍ତି।
ସିଏ କାରଣ କାହିଁକି ନା ସବୁ ଆଗୁଆ ପିଲା ବସି ଯାଉଛନ୍ତି ଆଗରେ ବସି ଯାଉଛନ୍ତି। ସମସ୍ତେ ଆମେ ଗଲା ବେଳକୁ ବି ଆଉ ଆମକୁ ବି ବସିବାକୁ ଜାଗା ମିଳୁ
ନାଇଁ ଆଜ୍ଞା, ଏଇଟା ତ ଅସମ୍ଭବ ଜିନିଷ କାରଣ ସେ ମହିଳା ଜଣକ ସବୁବେଳେ ଆଗରେ ବସନ୍ତି। ମୁଁ ଯେବେଠୁ ଏ କଣ ଉଚ୍ଚ ବିଦ୍ୟାଳୟକୁ ଗଲିଣି ସେବେଠୁ ତାଙ୍କୁ ଦେଖୁଛି ପ୍ରଥମ ସିଟରେ ବସିବା ପାଇଁ
ସେ ପ୍ରଥମ ସିଟ ମାନେ ପ୍ରଥମ ବେଞ୍ଚ ରେ ବସନ୍ତିନି, ସେ ଦ୍ଵିତୀୟରେ ବସନ୍ତି, ଦ୍ଵିତୀୟରେ ବସନ୍ତି ସବୁବେଳେ। ଆଉ କା ଆଉ ନାଇଁ ଆଗ ବେଞ୍ଚ ଆଗ ଘରେ କେବେ ବି ବସନ୍ତିନି ସେ ସବୁବେଳେ ଦ୍ଵିତୀୟରେ
ଆ ତ ଦ୍ୱିତୀୟରେ ବସନ୍ତି କିନ୍ତୁ ଆ ଜି ଆଜି ଶେଷର ଦ୍ୱିତୀୟରେ ବସିଚନ୍ତି, ଦ୍ୱିତୀୟ କି ତୃତୀୟରେ ବସିଚନ୍ତି।
ଆଜି କଣ ୟା ନାଁ ୟା ପୂର୍ବରୁ ବି ଗୋଟେ ଥର ବସ ସିଥିଲେ ଆପଣ ଦେଖିନାହାନ୍ତି କିନ୍ତୁ ଆଉଥରେ ବି ବସିଥିଲେ।
ଆଉ ସେଇଟା ତ ସତ କଥା ମୁଁ ଦେଖିନଥିବି କାରଣ ମୁଁ କଣ ତାଙ୍କୁ ଦେଖିବା ପାଇଁ ଆସିଚି ମୁଁ ବ୍ଲାକବୋର୍ଡ଼ ରେ ଯାହା ପାଠ ପଢାହେଉଚି ତାକୁ ଦେଖିବାପାଇଁ ଆସୁଚି।
ଓ ହଁ ଆପଣ ପାଠ ପଢିବାକୁ ଦେଖୁଚନ୍ତି କଳାପଟାରେ କଣ ପାଠ ପଢା ହଉଚି।
ଆଜ୍ଞା ଆଜ୍ଞା କଳାପଟା
ଆଉ ଆପଣ ଆପଣ ଟିକେ ଗୋଟେ ଗପ କୁହନ୍ତୁ।
ଗୋଟେ ରାଜା ଥିଲା। ଗୋଟେ ରାଜା ର ସାତଟା ସ୍ତ୍ରୀ ଥିଲେ। ସାତଟା ସ୍ତ୍ରୀ ର ସାତ ସା ଜଣକା ସାତ ସାତଟା ଛୁଆ ଥିଲେ। ସେମାନଙ୍କ ଭିତରେ ବହୁତ ଝଗଡ଼ା ହେଲା ଜମି ପଟା ନେଇକି। କିନ୍ତୁ କାହାକୁ ଜ ଜମି ମିଳିଲାନି କାରଣ ବାପା ପାଖରେ କିଛି ଜମି ନଥିଲା।
ବହୁତ ବଢିଆ, ବହୁତ ବଢିଆ ଗପ ଥିଲା। ଆଉ ବହୁତ ଜଲଦି ସରିିଗଲା। ଆପଣ ଟିକେ ଲମ୍ବା ଗପ କୁହନ୍ତୁ।
ଲମ୍ବା ଗପ ଏଇଆ ଯେ ସେ ବାପାଙ୍କର ତାର ଜମି ଏଥିପାଇଁ ନଥିଲା କାରଣ ତାଙ୍କ ସେ ସବୁ ଜମି ତା ଭାଇ ମାନଙ୍କୁ ଦେଇ ଦେଇଥିଲେ। ତ ଏମାନେ ସାତ ଭାଇ ପ୍ରଥମ ସ୍ତ୍ରୀର ସାତ ଭାଇ। ଆଉ ବାକି ସବୁ ସାତ ସାତ ସାତ ସାତ ସାତ ସାତ ଯେତିକି ବି ସାତଟା ଅଛ ଛନ୍ତି, ସମସ୍ତଙ୍କୁ ମିଶେଇ ଦେଇକି କହିଲେ କି ଆମେ ଯାଇକି ଆମ ଦାଦା ମାନଙ୍କୁ କହିବା କାରଣ ସେ ଦାଦା ଗୁଡା ବି ସାତ ଜଣ ଥିଲେ।
ଆଜ୍ଞା।
ସେ ସାତ ଜଣରୁ ହିଁ ଏମ ଏସ୍ ଧୋନି ଆସିଲେ। ଯେହେତୁ ଏମ ଏସ୍ ଧୋନି ଆସିଲେ ଏମ୍ ଏସ୍ ଧୋନି ଆସିକି ଇ, ଯୁଁ-ଗୋଟେ ଖେଳ ଅଛି କ୍ରିକେଟ୍ କରିକି ଗୋଟେ ଖେଳ ଅଛି। ଯୋଉଥିରେ ବେଟ୍ ଆଉ ବଲ୍ ର ଉପଯୋଗ ହୁଏ।
ହଁ, ହଁ, ଆଚ୍ଛା।
ଖିକ୍ ଖେଳାଳି ହେଲେ। ସେ ବିସ୍ ତାଙ୍କ ନାଁରେ ଦିଟା ବିଶ୍ୱକପ ଗୋଟେ ଚାମ୍ପିୟାନ ଟ୍ରଫି ଆଉ ବହୁତ ଅନେକ ଅନେକ ରେକର୍ଡ଼ସ୍ ଅଛି ତାଙ୍କ ନାଁରେ।
ଆ
ଆମସ ଆଉ ମୁସ ଆ ମୁସ ଶୁଣିବାକୁ ମାତ୍ରେକ ଆପଣ ହଉଚନ୍ତି ସେଇ ଖିଲାଡ଼ିଙ୍କର ବହୁତ ବଡ଼ ପଙ୍ଖା।
ଓହୋ, ହଁ, ହଁ, ମୁଁ ତାଙ୍କର ବହୁତ ବଡ ପଙ୍ଖା।
ତ ଆପଣଙ୍କୁ ତାଙ୍କର ପଙ୍ଖା ହେବା ପାଇଁ କାହିଁକି ଭଲ ଲାଗେ? କଣ ଏମିତି ତାଙ୍କର ଗୁଣ ଅଛି?
ତାଙ୍କର ଦେଖନ୍ତୁ ଦୁ-ପ୍ରଥମ ଗୁଣ ତାଙ୍କର ଭଲ ଲାଗେ ତାଙ୍କର ପ୍ର ପ୍ରଥମତଃ ଭଲ ଲାଗେ ତାଙ୍କ ଖେଳ। ଦ୍ଵୁତୀୟ ତ ତାଙ୍କ ଭଲ ଲାଗେ ମୋତେ ତାଙ୍କ ମାନେ ଯୋଉ ବୁଦ୍ଧି ଅଛି ତାଙ୍କ ଭିତରେ।
ଆଚ୍ଛା କେମତି କା ବୁଦ୍ଧି ଟିକେ ବିସ୍ତାରରେ ବୁଝାନ୍ତୁ ତାଙ୍କ ବୁଦ୍ଧି କେମିତି।
ତାଙ୍କ ପାଖରେ ବୁଦ୍, ତାଙ୍କ ପାଖରେ ବୁଦ୍ଧି ଅଛି କି ଖେଳିବେ କେମିତି। ସେ ଜାଣିଛନ୍ତି କି କୋଉ ଜାଗାରେ କେମିତି କିଏ ଆସିଲେ ତ ମାନେ ଗୋଟେ ଯେମିତି କି ଗୋଟେ ଆମର ଗ୍ରୁପ୍ ଅଛି। ସେ ଗ୍ରୁପ୍ ଟାକୁ କେମିତି ସମ୍ଭାଳିବ ସେଇଟା ତା ବୁ ବହୁତ ଭଲ ଭାବରେ ଜଣାଅଛି। ଆଉ ତୃତୀୟ କଥା ତାଙ୍କର ଯୋଉ ଅହେବ ମସ୍ ସ୍ତିଷ୍କ ବହୁତ ସ୍ଥିର। ସେ ଓ ଟିକେ ଟିକେ କଥାରେ ରାଗି ଯାଆନ୍ତିନି। ସେ ସବୁ କଥାକୁ ଭଲରେ ଅ, ସହଜରେ ସେ ତାକୁ ଠିକ କରିବାକୁ ଟ୍ରାଏ, ଚେଷ୍ଟା କରନ୍ତି। ସେଇ ଜିନିଷ ଟା ମୋତେ ତାଙ୍କର ବହୁତ ଭଲ ଲାଗେ। ସେମିତି ଗୋଟେ ମଣିଷ ମାନେ ତାଙ୍କଠୁ ବହୁତ କିଛି ଶିଖିବାକୁ ମିଳେ।
ହୁଁ। ମୁଁ କହିବି ସେ ତାଙ୍କର ସେହି ଖେଳାଳିଙ୍କର ଗୋଟେ ବହୁତ ସୁନ୍ଦର ମାତ୍ରାକେ ତାଙ୍କର ବୁଦ୍ଧି ଗୋଟେ ଅଛି।
ଶୁଣନ୍ତୁ ଆପଣ କହନ୍ତୁନି। ମୋର ସମୟ ହେଇଗଲାଣି ମୁଁ ଯାଉଛି।
ନିଶ୍ଚୟ ନିଶ୍ଚୟ ଏଇଟା ପଛରେ କେବେ କହିବି।
ହଉ।
ଧନ୍ୟବାଦ।